ହଁ ଶୁଭ ସନ୍ଧ୍ୟ ଭଉଣୀ।
ଶୁଭ ସନ୍ଧ୍ୟା ଭଲ ଅଛନ୍ତି ଆପଣ?
ହଁ ଭଲ ଅଛି ଆପଣ?
ହଁ ଭଲ ଅଛି ଆଉ କଣ କରୁଚନ୍ତି?
ନାଇଁ ଏମିତି ବସିଚି ଆଉ।
ହଁ ହଁ ହଁ ପରିବାରରେ ସବୁ ଭଲ ଅଛନ୍ତି।
ଆଜ୍ଞା ଭଲ ଅଛନ୍ତି।
ହଁ ହଁ ହଁ ମୋ ପରିବାରରେ ବି ସବୁ ଭଲ ଅଛନ୍ତି। ଆଉ ଗରମ ଆପଣଙ୍କ ସେଆଡେ କେମିତି ଅଛି?
ହଁ ଗରମ ତ ଜୋରରେ ହଉଥିଲା କିନ୍ତୁ କାଲି ଖରା ବେଳଠୁ ବର୍ଷା ଟିକେ ଟିକେ ସେମିତି ହଉଥିଲା ଅ ସନ୍ଧ୍ୟା ସୁଦ୍ଧା ଇଏ ହେଇଯାଇଥିଲା ଆଜି ରାତିଠୁ ଗଲା ସେମିତି ହଉଛି ତାର କମେଇବାର ନାହିଁ ଆଉ ସେ ଏଥିଯୋଗୁଁ ଗରମର ପରିମାଣ ଟିକେ କମ ଅଛି ଏବେ
ହଁ ଆପଣ ପଢାପଢି କରନ୍ତି
ଆଜ୍ଞା
ହୁଁ ହୁଁ ହୁଁ କଣ ପଢା ପଢି କରିବା ସହିତ ଆପଣଙ୍କୁ ଆଉ କଣ ଭଲ ଲାଗେ?
ପଢ଼ାପଢ଼ି କରିବା ତ ରୋଷେଇ କରିବା
ଆଚ୍ଛା ଆପଣ କଣ କଣ ରୋଷେଇ ଜାଣନ୍ତି?
ହୁଁ ସବୁ ଯେତିକି ଆ ମାନେ ପ୍ରତିଦିନ ଆମ ଘରେ ଖାଉଛନ୍ତି ହଁ ଯାହା ମାନେ ହଉଛି ସବୁ ଯାକ ଆସିବ।
ଆଛା ଆଚ୍ଛା କିଛି ମାନେ ଆପଣଙ୍କ ଦ୍ଵାରା ପ୍ରିୟ ଅତି ପ୍ରିୟ ମାନେ ଖାଦ୍ୟ କଣ ବନାନ୍ତି?
ଆଚ୍ଛା ଆଛା ମୁଁ ଭେଜ୍ରରେ କହୁଛି ଛତୁଟା ଆଉ ନନ୍ଭେଜେରେ ଚିକେନଟା।
ଆଛା ଆଚ୍ଛା ଆଉ ଭଲ ବନନ୍ତି ବିି ଏଇ ଦିଟା
ଆଜ୍ଞା।
ଆଛା ଆପଣ ଯୋଉ ରସି ଯୋଉ କରନ୍ତି କିଛି ପ୍ରସେସ ମାନେ କିଛି କହିପାରିବେ କେମିତି କଣ ବନାନ୍ତି କେମିତି କଣ କଲେ ମାନେ ସ୍ୱାଦ ଆସିପାରେ
ଆଜ୍ଞା ନିହାତି କେଉଁ ବିଷୟରେ ପଚାରୁନାହାଁନ୍ତି କେଉଁ ରେସିପିଟା କହିବି।
ମୁଁ ତ ମୁଁ ତ ଚାହୁଁଛି ଆପଣ ସାଧା ହିଁ କୁହନ୍ତୁ ତ ଛତୁ ଟା କେମିତି କଣ କରନ୍ତି କେମିତି କଣ ହଏ ତା ତ କେମିତି କଣ କଲେ ଭଲ ହୁଏ ହୋଇପାରିବ କୁହନ୍ତୁ।
ଆଜ୍ଞା ଆଜ୍ଞା ଆଜ୍ଞା ଆ ଛତୁର ତ ବିଭିନ୍ନ ପ୍ରକାର ଅଛି।
ହୁଁ
ଯେମିତିକି ପାଳ ଛତୁ ବଟମ ଛତୁ ଝିଙ୍ଗିଡ଼ି ସେଇଟା ନିର୍ଭର କରୁଛି କଉ ଛତୁ ବଟ୍ ବଟମ ଛତୁ ଟା କହିବାକୁ ଗଲେ ସେଇଟା ଟିକେ ଆ ଝିଙ୍ଗିଡ଼ି
ଝିଙ୍ଗଡିି ଏରା କି ଛତୁ
ହଁ ସେଇଟା ଏଇଠି ଆମ ଏଇଠି ମିଳେ ସେଇଟା ଟିକେ ମାନେ କଣ କହିଲେ ଏ ମାନେ ଟାଣ ରହିବ ଖାଇବା ପାଇଁ ଭଲ ଲାଗେ ସାର୍ ତ ସେଇଟା ଟିକି ସେ ସୋର୍ଷ ମସଲାରେ ଆମ୍ବୁଲ ପଡ଼ିଯିବ ଆମର ହୁଏ ହ ସେଇଟା ଭଲ ଲାଗେ କିନ୍ତୁ ହଁ ବଟମ ଛତୁଟା ଆମର ଅ ତାକୁ ଟିକେ ପକୋଡ଼ା କଲେ ବେଶି ଭଲ ଲାଗେ ଆଉ ସେଇଟା ଅଦା ରସୁଣ ମସ୍ ଲାରେ ଟିକେ ବେଶୀ ଭଲ ଆଉ ପାଳ ଛତୁ ଟା ଟିକେ ମ ମାନ ମୁଁ ମୋ କଥା କହୁଛି ଆମ୍ବୁଲ ଦେଇକି ସୋରିଷ ବାଟଣ ଯାଉ ସୋରିଷ ରସ୍ ଉଣ ଜିରା ଲଙ୍କା ସେଇଟା ବାଟିକି କଲେ ସେଇ ତରକାରୀ ଟା ଟିକେ ବେଶୀ ସ୍ୱାଦ ଲଗେ।
ଆଚ୍ଛା ଆଚ୍ଛା।
ଆଜ୍ଞା। ଆପଣ କଣ ଶିଖିଛନ୍ତି ରୋଷେଇ ବିଷୟରେ?
ଆ ମୁଁ ତ ରୋଷେଇରେ ପଲଉ ଫଲଉ କୁର୍ମା ଆଉ ମାନେ ଯେମିତି କିି ମୋ ମା କରନ୍ତି କିଛି ହଁ ପୂଜା ମିଶିକି ପିଠା ପଣା ବି ଟିକେ ଟିକେ ଜାଣିଛି। ଆଉ ହଉଚି କ୍ଷୀରି। ହଁ ପିଠା ତ ମୁଁ
ହଁ।
ହଁ ଆଉ ଓ ଆଉ ଚ କୁଳି
ବଢ଼ିଆ ଆଉ ସବୁ କିଛି ତାହେଲେ ଜାଣିଛନ୍ତି। ହଁ ମଣ୍ଡା ପିଥା ଚକୁଳି ପିଠା ଏଗୁଡ଼ା ସବୁ ଶିଖିଛି।
ହୁଁ।
ପୋଡ଼ ପିଠା ଟା ଶିଖିନି ମାନେ କରିବାର ଇଏଟା ତା ପ୍ରଣାଳୀ ଟା ଦେଖିଛି କେମିତି କଣ ହୁଏ? ଆଜ୍ଞା
ହଁ ହଁ। ପିଠା ପଣା ସ
ଏଇଆ ଆଉ ଆଉ ହଁ ହଁ ନିହାତି ଆଉ ରଜରେ ହେଇନି ପୋଡ଼ ପିଠା ଆପଣଙ୍କର?
ନାଇଁ।
ହେଇନି?
ଆପଣ ରଜ କେମିତି କଣ କରିଲେ?
ରଜ ଆଉ ସେମିତି କିଛି ବେଶୀ ଖାସ୍ ନାହିଁ ଆମେ ଯାଉ କିଛି ଗୋଟେ ତିର ସ୍ଥାନ ଲେଇ କି କୁଆଡ଼େ ଗୋଟେ ବୁଲିବା ପାଇଁ? କିନ୍ତୁ ଏଇ ବର୍ଷ ଯୋଉ ତ ଗରମ ଜାଣିଥିବେ ହଉ ସେ ଥିରେ ଏତେ କୁଆଡେ଼ ଘରୁ ବାହାରିକି ଯିବା ପାଇଁ ବି ସେତିକି ଆଉ ଇଏ ନାହିଁ ମାନେ ବାହାରିକି ଗଲେ କିଛି ନାହିଁ ଆସିକି ଘରେ ଯାଇକି ଫେରିବା ଯାଇକି ଆଉ ସେ ତିକୀ ଅବସ୍ଥା ନଥିବ। ସେଥିପାଇଁ ଆଉ କୁଆଡ଼େ ନାହିଁ ଏମିତି ଘରେ ରହି ନୂଆ ଡ୍ରେସ ପିନ୍ଧି ଦୋଳି ଖେଳି। ଫଟୋ ଉଠେଇବା କଥା ଆଉ କଣ ଅଛି।
ହୁଁ ହୁଁ ହୁଁ ହୁଁ। ଆଚ୍ଛା ତୋଉ ଯୋଉ ଚାରି ଦିନ ଆପଣ ପାଳନ କଲେ ରଜ ଯୋଉ ତିନି ଦିନ ପାଳନ କଲେ ସେଥିରୁ ଆପଣ ରଜର ତିନି ଦିନ ଯାକ ତିନି ଦିନ ପାଇଁ
ଆଉ ନାଇଁ କରିନି।
ଆଚ୍ଛା।
ନାଇଁ ତିନି ଦିନର କରିନି ଗୋଟେ ଦିନ ପାଇଁ ଡ୍ରେସ କରିଥିଲି ଆଉ ଦି ଦିନ ପାଇଁ ମାଆଙ୍କ ଶାଢୀ ପିନ୍ଧିକି ଫଟୋ ଉଠେଇଦବା କଥା ଆଉ
ଆଛା ଆଛା ତାହେଲେ ଭଲ କରୁଛନ୍ତି।
ଆପଣ କରିଥିଲେ ହଁ ଡେସ୍ ଏତେ କ ଓ
ହଁ ନାଇଁ କିଛି ଝିଅ ଅଛନ୍ତି ପୁରା ଚାରି ଯାଇ କରନ୍ତି ଦୋଳି ଖେଳନ୍ତି। ଏ ସବୁ ତ କାଇ ହୁଏନି ସହରରେ
ସେଇଟା ନାଇଁ ସେଇଟା କଣ କଲେ ସେଇଟା ଗୋଟେ ତିନି ଦିନ, ଚାରି ଦିନ କି ଯାସରେ ଗୋଟେ ଥାଏ ସମୟ ଏ ଏବେ ଆଉ ଇଛା ନାହିଁ ନୂଆ ଡ୍ରେସ ପିନ୍ଧିବାକୁ ଇଚ୍ଛା ନାହିଁ ନା କିଛି ଜିନିଷ କରିବାକୁ ଗୋଟେ ଇଚ୍ଛା ନାହିଁ।
ହଁ
କଣ କହିଲେ ବୟସ ବଢିବା ସହିତ ଗୋଟେ ସବୁ ଜିନିଷର ଇଚ୍ଛାଟା ଯେମତି ମରି ଆସୁଛି।
ନୂଆ ଡ୍ରେସରେ କଣ ଅଛି। କେମିତି ଗୋଟେ ଭଲ ଗୋଟେ ଜାଗାରେ ମାନେ ଚାକିରୀ ଭଗବାନଙ୍କ ଦୟାରୁ କୋଉଠି ଗୋଟେ ମାନେ ଭବିଷ୍ୟତ ଟା କୋଉଠି ଗୋଟେ ଇଏ କରିଦେଇକି
ହୁଁ ଓହୋ ଆପଣ ପାଠ ପଢାପଢି କରନ୍ତି କି? ନାଇଁ ନାଇଁ ଆପଣ ସରକାରୀ ଚାକିରି ପାଇଁ ପଡନ୍ତି କି?
ହଁ ହଁ ମୁଁ ଶିକ୍ଷୟିତ୍ରୀ ପାଇଁ ପଢ଼ାପଢ଼ି କରୁଛି।
ଓହୋ ହ ହଁ ଆଚ୍ଛା କେତେ ଟାଇମ୍ କଣ ସମ ୟ ଦଉଛନ୍ତି।
କେତେ ଟାଇମ୍ ବର୍ତମାନ ସେଇ ଦୁଇରୁ ତିନି ଘଣ୍ଟା ଯେହେତୁ ବାହାରିନି ଅଧା ଅଧି ସେ ମାନେ ଆମର ଯୋଉ ଟା ଆମର ବିଷୟ ଯୋଉ ଯୋଉ ସବୁ ଅଛି। ଏଇ ତା ପାଇଁ ଦରକାର ଅଛି। ସେଇଗୁଡ଼ାକର ଅଧା ସରିଗଲାଣି। ଆଉ ଅଛି ଅଳ୍ପ ସେଥିପାଇଁ ଆସିଗଲେ ନ ଆସିଗଲେ ଆମର ମାନେ ପରୀକ୍ଷାର ଇଏଟା ନୋଟିଫ୍ କେଶନ ଟା ତାପରେ ଆଉ ଟିକେ ଅଧିକ ଜୋର ସେ ଚାଲିବ ଆଉ
ଆଚ୍ଛା ପାଠ ଗାରା କଣ ଯାଆନ୍ତି କି ଆପଣ?
ନାଇଁ ଘରେ
ଘରେ ହିଁ ଆଛା ଓହୋ ହେଲେ ଦିନକୁ ଦୁଇ ଘଣ୍ଟା କି ତିନି ଘଣ୍ଟା ଦିଅନ୍ତି।
ନାଇଁ ଏବେ ମୁଁ କହୁଛି ଏବେ ଆସିନି ତ ତ ମାନେ ସରିଗଲାଣି ସବୁ ନୋଟସ୍ ଗୁଡା ବନା ହେଇଯାଇଛି ନା
ଟାଇମମ୍ ଦିଅନ୍ତି।
ହଁ ହଁ ଏଇ ନୋଟସ ବି ବନା ହେଇ ଯାଇଛି ଖାଲି ଏବେ ସେଇଗୁଡାକୁ ଆଉ ଥରେ ଥରେ ଇ କରୁଛି ଆଉ କୋ୍ଶ୍ଚିନ ପ୍ରାକ୍ଟିସ୍ ହେରିକା ଯୋଉ ହେଲା ସେଗୁଡା ସବୁ ଆସିଗଲେ ସେଗୁଡା କରିବା ଆଉ ତା ଭିତରେ ଦୁଇ ମାସ ମିଳିଯିବ ନା କାହିଁକିନା ଗୋଟେ ମାସ ସବୁ ଆପ୍ଲାଏ ପାଇଁ ଆଉ ଗୋଟେ ମାସ ତା ଭିତରେ ମାନେ ଛାଡିବ ଦୁଇ ମାସ ଆରାମସେ ଆପଣ ସେଇଗୁଡାକ ସବୁ ଆଉଥରେ ରିଭାଇଜ୍ କଲେ ବି ଆଉ ଯେତେ ଯେତେ ଆପଣ ମାନେ କୋଶ୍ଚିନ୍ ପ୍ରାକ୍ଟିସ୍ କରିପାରିବେ ସବୁଦିନ।
ହୁଁ ହୁଁ।
ସେଇଟା ନିର୍ଭର କରୁଚି ଆପଣଙ୍କ ଇଏ ଉପରେ ଆଉ ଆଜ୍ଞା।
ହୁଁ ହୁଁ ହୁଁଁ।
ଆପଣ କୋଉଥିପାଇଁ କିି ପଢାପଢି କରୁଛନ୍ତି? ନାଇଁ ଆପଣ ମାନେ ପଢାପଢି କଉଥିପାଇଁ?
କୋ ପାଇଁ ମାନେ ଯେମିତି ପୋଲିସ ଆଉ ଡିଫେନ୍ସସି ଏସବୁ ମୁଁ କରେ।
କେତେ ଟା ଦେଲେଣି?
ହ୍ୟାଲୋ ଆଉ ମୁଁ କିଛି ଏଜାମ ଦେଲିିନି। ହଁ ମୁଁ ଦେଲିନି ତିନି ଚାରିଟା ଏଗଯିବିଷଣ ଦେଲିଣିି।
ମୋର ବି ମୋର ବି ସତ କଥା କହିବି ମୋର ମାନେ ପୋଲିସ ଟା ହଉଛି ତା ସେ ଯୋଉ ୟୁନିଫର୍ମ ଟା ହଉଛି ଦୁର୍ବଳତା।
ମୁଁ ଦେଇଛି ମାନେ କମିଶନର ପୋଲିସ ଆମର ଭୁବନେଶ୍ଵରର। ଉଁ ଦୁଇ ତିନି ବର୍ଷ ତଳେ ଦେଇଥିଲି ଆଉ ରିଟନ ବି ହେଇଥିଲା।
ହୁଁ।
କାଲି ଇଏ ପାଇଁ କିି କଣ କହିଲେ ଯୋଉ ଏଇଉ ଆମର ଫିଜିକାଲ ପାଇଁ ଡାକିଥିଲେ ହଁ ଯାଇଥିଲି ସେ ସେଠିଁ ହାୟ ମାନେ ଉଚ୍ଚତା ପାଇଁକି କଟିିଲି ସେଥିପାଇଁ ସେଥିରୁ ମନ ଛାଡି ଦେଇଛି। ଖାସ ସେଇଟା ତ ହବନି ଜୀବନରେ ଏମିତି ରହିବନି ଯେ ହେଲାନି ହଁ ମୁଁ ଦେଇଛି ପରୀକ୍ଷା ତ ଉତ୍ତୀର୍ଣ ହେଇଛି କିନ୍ତୁ ମୋ ଇଏ ଯୋଗୁଁ ହେଲାନି। କିନ୍ତୁ ସେଇ ତ ମନରେ ଗୋଟେ ଇଏ ଥିବ ନା ମୁଁ ସେଇଟା କରିପାରିଛି ବି। ସେଥିପାଇଁ ସେଥିରୁ ମୁଁ ହଁ ସେଇଟା ଆ ମୋର ପାଞ୍ଚ ଫୁଟ୍ ଗୋଟେ ଇଞ୍ଚି ଥିଲା।
ଆଚ୍ଛା।
ତୁ ଯେହେତୁ ଜେନେରାଲ ପକେଇଥିଲି ମାନେ ସେଣ୍ଟିମିଟର ହିସାବ୍ରେ ମୁଁ କହିଁଲି ସେ ମାଗୁଥିଲା ୱାନ୍ ଫିଫ୍ଟି ଏଇଟ୍ ଭଳିଆ କିନ୍ତୁ ମୋର ଥିଲା ୱାନ୍ ଫିଟ୍ଫି ଥ୍ରୀ।
ୱାନ୍ ଫିଫ୍ଟି ଥ୍ରୀ ଆପଣଙ୍କର?
ଆଜ୍ଞା।
ଡା ଓଁ ହଁ।
ତେଣୁକରି ଜାଣିଲି ଏଇଥିରେ ଆଉଁ କିଛି ନାହିଁ ମନ ଦୁଃଖ କଲେ ବି କିଛି ହବନି। ଯୋଉଁଟା ମୋ ହାତରେ ଅଛି ସେଇଟା ତ କରିବି ତେଣୁକରି ସେଥିପାଇଁ ସେଥୁରୁ ମନ ଛଡେଇ ଏବେ ଏଥିରେ ଅଛି ଆଉ। ଏଇଟା ବି କଟୁଛି ଗୋଟେ ମାର୍କ ଦି ମାର୍କରେ କଟିଲେଣି ଦେଖାଯାଉ ଭଗବାନଙ୍କ ଏଁ କେବେ ହଉଛି।
ଆପଣଙ୍କର ଆପଣ ଯଦି ସେଥିପାଇଁ ପରିଣତ ମାନେ ଯାହାବି ଟାଇମ ଦେଇଛନ୍ତି କିଛି ଯିଏ ମାନେ ଟାଇମ୍ ଦିଏ ସେ ସବୁ ହୁଏ। କିଛି ବ୍ୟସ୍ତ ହବାର କିଛି ନାହିଁ ଆପଣଙ୍କୁ ହଁ ସମୟ କୁ ଧର୍ଯ୍ୟକୁ ହଁ ସମୟ ତ ଫର୍ଜ ଇଁ ହୋଏ।
ଚୁଁ
କି ଇ ଇ ମାନେ ଏପଟେ ସେପଟେ ମ୍ ମନ ନିଅନ୍ତୁନି ଫୋକସ୍ କରନ୍ତୁ କିନ୍ତି ମାନେ ଯେମିତି ଆର୍ଚିପ୍ କରିପାରିବେ ଇଛିଟଁ ହେଇଯିବ।
ଆଜ୍ଞା। ଆପଣଙ୍କ କଥା ବି ବହୁତ ଭଲ ଲାଗିଲା ଆପଣଙ୍କର ବି ଭଗବାନଙ୍କ ଆଶ୍ ଏଇ ଜଗା କୃପାରୁ ହେଇ ଯାଉ ଯାହା ଆପଣ ଚାହୁଁଚନ୍ତି।
ଓହୋ ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା।
ମତେ ବି ଏ ହିଁ ମତେ ବି ବହୁତ ମାନେ ସକାରାତ୍ମକ ଗୋଟେ ଆସିଲା ଆଜ୍ଞା।
ହଁ। ମୁଁ କିଛି କାମ ପାଇଁ କଲ କାଟୁଚି ରଖଲି?
ଆଜ୍ଞା ଆଜ୍ଞା ଆଜ୍ଞା।
ଧନ୍ୟବାଦ।
ଆଜ୍ଞା ଧନ୍ୟବାଦ।